ହାଲୋ।
କରୁଛ?
ହଁ ମୁଁ ଏଇ ବସିଥିଲି। ତମେ କଣ କରୁଚ?
ମୁଁ ବି ବସିଛି। ଆଉ ଖାଇସାରିଲଣି?
ନା ନା ମୁଁ ଖାଇନାହିଁ ଏବେ। ଆଉ ତମେ?
ହଁ ମୁଁ ଖାଇସାରିଲିଣିି।
ଆଚ୍ଛା ଖାଇବା କଣ ହେଇଥି ଲା ଆଜି ତମର?
ପଖାଳ ଭାତ ଖାଇଥିଲି, ପୋଟଳ ଆଳୁ ଭଜା, ବଡି ଚୁରା ଆମ୍ବ।
ଆଚ୍ଛା ବଢ଼ିଆ ଖାଇବା ଆଉ। ହଁ ମୁଁ ଭଲ ଅଛି ଏବେ। ହଁ ମୁଁ ଭଲ ଅଛି।
ସମସ୍ତେ କେମିତି ଅଛନ୍ତି?
ଘରେ ବି ଭଲ ଅ ଛନ୍ତି। ଆଉ ତମ କଥା କୁହ। କେମିତି ଅଛ?
ଛି। ଆଉ ଆଜି ଦିନଟା କେମିତି କଟିଲା ତମର?
ଆଜି ଦିନଟା ମୋର ଗୋଟେ କାମ ଥିଲା ଆଜି। ତ ମୁଁ ସେଥିପାଇଁ ଟିକେ ପଢ଼ାପଢ଼ି କରୁଥିଲି ହେଲେ ଆଜି ସେଇଟା ତ ହେଲାନି। ହଁ ହେଲାନି ତାପରେ ଏଇଟା ପୂଜା ତ ଚାଲିଛି ଆମର ସେଇଥିପାଇଁ ଟିକେ ବ୍ୟସ୍ତ ଥିଲି ଆଉ। ହଁ ତମ ଦେହ କେମିତି ଅଛି?
ହଁ ମୋ ଦେହ ବି ଭଲ ଅଛି।
ହଉ ଠିକ ଅଛି।
ଆଚ୍ଛା ଆଜି ଆମେ ଏକ ରୋଚକ ବିଷ ବିଷୟରେ ଉପରେ ଆଲୋଚନା କ-କରିବା ମାନେ ଅନଲାଇନ ଶିକ୍ଷା ନା ଅଫଲାଇନ ଶିକ୍ଷା କୋଉଟା ଭଲ ଠିକ ଅଛି।
ହଁ ବହୁତ ଭଲ ବିଷୟ କୋଭିଡ଼ ପରଠାରୁ ଅନଲାଇନ୍ ଶିକ୍ଷା ବହୁତ ଲୋକପ୍ରିୟ ହେଇଯାଇଛି।
ହଁ ସାଙ୍ଗ ଠିକ କଥା ମୋ ମତରେ ଅନଲାଇନ କ୍ଲାସ ବହୁତ ସୁବିଧାଜନକ ଘରେ ବସିକି ବି ପଢିହେବ ନୁହଁ?
ହଁ ପୁରା ଠିକ କଥା କହିଛ ଏହି ସମୟ ଓ ଏହା ସମୟ। ଆଉ ଯାତାୟାତ ଖର୍ଚ୍ଚ ବି ବଞ୍ଚାଇ। ଥାଏ।
ଠିକ କଥା କହିଲେ ସାଙ୍ଗ ୟୁଟ୍ୟୁବ ଗୁଗଲ କ୍ଲାସ କ୍ଲାସ ରୁମ୍ ଓ ଅନ୍ୟାନ୍ୟ ଆପ୍ ମାଧ୍ୟମରେ ଛାତ୍ରଛାତ୍ରୀ ଅନେକ ଶିକ୍ଷା ଶିଖି ପାରୁଛନ୍ତି ଅନେକ କିଛି ମଧ୍ୟ ଶିଖି। ପାରୁଛନ୍ତି ସେଥିରେ ନୁହଁ।
ଥା କହିଲ କିନ୍ତୁ ଅଫଲାଇନ ଶିକ୍ଷାର ମହତ୍ବ ତ୍ୱ ମଧ୍ୟ କମ୍ ନୁହେଁ।
କେମିତି।
ଆ ଏ ବିଦ୍ୟାଳୟ କିମ୍ବା କଲେଜରେ ଶିକ୍ଷକଙ୍କ ସହ ସିଧା। ସଳଖ ଆଲୋଚନା କରିହୁଏ ଓ ସନ୍ଦେହ ତୁରନ୍ତ ଦୂର କରିହୁଏ ମୁଁ କହୁନଥିଲି ସନ୍ଦେହ ସନ୍ଦେହ ପୁରା ଦୂର କରିହୁଏ ଠିକ୍। କଥା କହିଛ ପୁରା।
ହଁ ଠିକ କାହିଁକି ନା ଅନଲାଇନ କ୍ଲାସରେ ତ ସେଇ ସୁବିଧା ସବୁବେଳେ ମିଳେ ନାହିଁ ନା।
ହଁ ହଁ ପୁରା ଠିକ୍ କଥା କହିଛ ଅ ଅଫଲାଇନ୍ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ଓ ସାମାଜିକ ଦକ୍ଷତା ବଢ଼ାଇଥାଏ।
ହଁ ଏହା ସହ ସାଙ୍ଗମାନଙ୍କ ସହ ମିଶିବା ଓ ଦଳଗତ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ମିଳେ ନା।
ହଁ ହଁ ପୁରା ଠିକ କଥା କହିଛ ଉମ ବିଦ୍ୟାଳୟ କିମ୍ବା କଲେଜ ଶିକ୍ଷା ଅ ବହୁତ ମାନେ ଅଫଲାଇନ୍ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା ସମୟାନୁବର୍ତ୍ତ ତିତା ସାମାଜିକ ଦକ୍ଷତା ମଧ୍ୟ ମଧ୍ୟ ବୁଡ଼ା ବଢ଼ାଇଥାଏ।
ଠିକ କଥା କହିଲ ସାଙ୍ଗ। ଯେପରିକି।
ଯେପରିକି। ଆ ଅନଲାଇନ୍ ଶିକ୍ଷା ମାନେ ଯେମିତିକି ଆମେ ଶିକ୍ଷକଙ୍କ ସହିତ ମାନେ। ଡିରେକ୍ଟଲି ମୁହାଁମୁହିଁ ହେଇକି କଥା ହେଇପାରିବା କି ଆମେ ଗୋଟେ ଜିନିଷ କ ମାନେ ଗଣିତ ଆମେ କରୁଛନ୍ତି ସେଇଟା ଆମ ପାଖରେ ସାର ଅ। ଅଛନ୍ତି ଆମେ ସେ ଦେଖିପାରିବେ ଆମେ ଏଇ ପ୍ରୋସେସ ରେ କରୁଛନ୍ତି ଏଇଠି ଭୁଲ୍ କରୁଛନ୍ତି ସେଇଟା ତ ବହୁତ ବି ଭଲ ଆଉ ଅନଲାଇନ ବି ଅନଲାଇନ ପାଠପଢ଼ା ବି କିଛି କମ୍ ନୁହେଁ।
ସତ କଥା କହିଲେ ସାଙ୍ଗ ଅନେକ ଛାତ୍ର ପଢା ନାମରେ ସୋସିଆଲ ମିଡିଆରେ ସମୟ ବି ବିତଉଛନ୍ତି।
ହଁ ଠିକ ଠିକ୍ କଥା। କହିଛ ଇଣ୍ଟରନେଟ୍ ସମସ୍ ମୋବାଇଲ୍ ନିର୍ଭରଶୀଳତା ଓ ଧ୍ୟାନ ବିଚ୍ୟୁତି ହେବା।
ଠିକ କଥା ମୁଁ ମଧ୍ୟ ସେଇ କଥା ଭାବୁଛି ଅଫଲାଇନ ଶିକ୍ଷା ମାନେ ସ ହ ସରି ଅଫଲାଇନ ଶିକ୍ଷା ସହ ଅନଲାଇନ ଉତ୍ସ ବ୍ୟବହାର କଲେ ଅଧିକ ଲାଭ ମିଳିବ ନା।
ହୁଁ ହୁଁ ଆମେ ସବୁ ଜିନିଷରେ ତ ସବୁ ମାନେ। ଦ ଦ୍ୱିଇ ପକ୍ଷ ଥାଏ ଆମେ ଯଦି ଗୋଟେ ଜିନିଷକୁ ଭଲରେ ବ୍ୟବହାର କରିବା କରିବାିବା ତ ବହୁତ ଭଲ କଥା ଆମେ ଯଦି ଗୋଟେ ଜିନିଷକୁ ବେଶ। ସି ବ୍ୟବହାର କରିବା ସେଇଟା ତ ବି ବହୁତ ଖରାପ ନା।
ଠିକ କଥା କହିଲା ମୁଁ ମଧ୍ୟ ସେଇ କଥା ଭାବୁଛି କାରଣ ଯଦି ଆମେ ଖାଲି ଅଫଲାଇନରେ ଅନଲାଇନ ଯଦି ଆମେ ଶିକ୍ଷା ଗ୍ରହଣ କରିବା ବହୁତ କିଛି ଆମର ଡାଉଟ ରହିବ ଆଜିିକାଲି ପିଲା ମାନେ ତ ଯୋଉମାନେ ଅନଲାଇନରେ କ୍ଲାସ କରୁ। ବାସ ସେଇ ସିମୀତ ପାଠରେ ହି ରହି ଯାଉଛନ୍ତି ଯଦି ଆମେ ଅଫଲାଇନ କ୍ଲାସ କରିବା ଯେମିତି ସ୍କୁଲ ହଉ କଲେଜ ହଉ ଯଦି ଆମେ ଯିବା ଶିକ୍ଷକଙ୍କ ସହିତ ଡାଇରେକ୍ଟ ଆମେ ସିଧାସଳଖ ଭାବରେ କଥାବାର୍ତ୍ତା ହେଇପାରିବା ଆଲୋଚନା କରିପାରିବା ଆମର। ଯାହାବି ସନ୍ଦେହ ରହିବ ଶିକ୍ଷକ ମାନେ ଆମକୁ ତୁରନ୍ତ କ୍ଲିୟର କରାଇଦେବେ ସବୁ କିଛି ଦୂର କରାଇଦେବେ ନୁହଁ।
ପୁରା ଠିକ କଥା କହିଛ ସେଥିପାଇଁ ମୋ ମତରେ ଉଭୟ ପ୍ରଣାଳୀ ନିଜସ୍ୱ ଉପରେ ଗୁରୁତ୍ୱ କରେ।
କିନ୍ତୁ ଏଇ ସବୁ ପ୍ରଣାଳୀ ଯେତେବେଳେ କୋରୋନା ପିରିୟଡ ଚାଲିଥିଲା ନା ସେତେବେଳେ ଅନଲ ଅନଲାଇନ କ୍ଲାସ ସବୁଠୁ ଭଲ ଥିଲା କାହିଁକି ନା ସେତେବେଳେ ତ ଆମର କ୍ଵାରେଣ୍ଟାଇନ ଚାଲିଥିଲା ତାପରେ ବି ୱାନ ଫୋର୍ଟି ଫୋର ଜାରି ରହିଥିଲା ମାନେ ବହୁତ ପ୍ରକାର ଆ ସୁବିଧା ରହୁଥିଲା ପିଲାମାନେ ଠିକ ସେ ପ ପଢି ପାରୁଥିଲେନି ଏକ୍ଜାମ ଦେଇ ପାରୁଥିଲେନି ପରୀକ୍ଷା ଦେଲା ବେଳେ ବହୁତ ଅସୁବିଧା ହଉଥିଲା ତେଣୁ ଯେତତେବେଳେ ଏଇ ଅନଲାଇନ କ୍ଲାସ ଟା ବାହାରିଲା ପିଲାମାନେ ବହୁତ ସୁବିଧା ପାଇପାରିଲେ ନୁହଁ ଅନଲାଇନ କ୍ଲାସ ର ରୁ ପରୀକ୍ଷା ବି ଦେଇ। ତାପ ଆମେ ବି ମୁଁ ବି ଦେଇଛି ଅନଲାଇନରେ ପରୀକ୍ଷା ଆମର ମୋର ପ୍ଲସ ଥ୍ରୀ ଚାଲଥିଲା ନା ସେ ଟାଇରେ ମୁଁ ବି। ପରୀକ୍ଷା ବି ଦେଇଛି। ଆଉ ହଉଛି ମାନେ କିଛିଟା ମାନେ ଇଏ ମାନେ ଫାଷ୍ଟ୍ ଫାଷ୍ଟ୍ କିଛିଟା କିଛିଟା ଆମ୍ ଫାଷ୍ଟ୍ ଫାଷ୍ଟ୍ କିଛିଟା ଡାଉଟ୍ ଲାଗେ କିନ୍ତୁ ଯୋଉ ଯୋଉ ପରୀକ୍ଷା ଟା ଆମକୁ କ୍ଲାସ ରୁମ୍ ରେ ଦେଲେ ଭଲ ଲାଗେ କିନ୍ତୁ ଅନଲାଇନ ସେଟା ଭଲ ଲାଗୁନଥିଲା ଏଇଟା ଟିକେ ଇଏ ଲାଗୁଥିଲା କିନ୍ତୁ ଏବେ କିନ୍ତୁ ଅନଲାଇନ କ୍ଲାସ ଅନଲାଇନ୍ ପାଠ ପଢା ମାନେ ପୁରା ବ୍ୟାପି ଗଲାଣି। ଚାରିଆଡେ ଯୋଉଠି ଦେଖିବ ପିଲା କଣ କରୁଛନ୍ତି? ନା ଆମ ପିଲା ଅନଲାଇନ ରେ ପଢୁଛନ୍ତି। କିନ୍ତୁ ଅନଲାଇନ ପଢିବା ବଦଳରେ ପିଲା ରିଲ୍ ଦେଖୁଛନ୍ତି ୟୁଟ୍ୟୁବ ରେ ଭିଡିଓ ଦେଖୁଛନ୍ତି। ଖାଲି ବାହାନା କରନ ଆମ ପିଲା କ୍ଲାସ କରୁଛନ୍ତି। କିନ୍ତୁ କ୍ଲାସ ରୁମ ଗଲେ କଣ ଆମେ ଡାଇରେକ୍ଟ ସାର ସମ୍ମୁଖରେ ବସିଲେ ପାଠ ପଢିଲେ ପାଠ ସରିଲା ଆମେ ଘରକୁ ଆସ ନୁହ ଆଚ୍ଛା। ତମ ମତରେ କହିଲେ ଅଫଲାଇନ କ୍ଲାସ ଭଲ ନା ଅନଲାଇନ୍ କ୍ଲାସ?
ଠିକ୍ କଥା କହିଛ। ମୁଁ ମତେ ଉଭୟ ଭଲ ଦେଖ କର ଉଭୟ ଭଲ ଯଦି ଆମେ ଅନଲାଇନ କ୍ଲାସ କରୁଛେ ତ ଆମେ ଆମର କିଛି ଅସୁବିଧା ଅଛି ବହୁ ଦୂର ବାଟ ହେଇଯାଉଛି ତ ଆମେ ଅନଲାଇନ କ୍ଲାସ କରିପାରିବା ଆଉ ଅଫଲାଇନ୍ କ୍ଲାସ ରେ ବି ସେ କିଛି କମ ନୁହେ ଆମେ ସାର ଙ୍କ ସହିତ ଡିରେକ୍ଟଲି କଥା ହେଇପାରିବା ଆମର ଅସବିଧା ବୁଝିପାରିବା ବୁଝିଲ ମାନେ ଉଭୟ ଭଲ। ମାନେ ଯେମିତି ପଇସା ମାନେ କୁହନ୍ତିନି ସବୁଥିରେ ଭଲ ଅଛି ଖରାପ ଅଛି ସେମିତି
କରିବ ହଁ ଠିକ୍ କଥା। ଏହା ଦ୍ଵାରା ବି ଛାତ୍ର ଛାତ୍ରୀ ମାନେ ଉଭୟ ସୁବିଧା ସୁବିଧା କୁ ସଠିକ ଭାବରେ ଉପଯୋଗ ବି କରିପାରିବେ ନୁହଁ କାହିଁକି ନା ଦେଖ ପିଲାମାନେ ବି କାହିଁକି ନା ଯୋଉ ଆମର ଘରେଇ ଯୋଉ ଲେଡିସ୍ ମାନେ ବି ରହୁଛନ୍ତି ସେମାନେ ତ ଆଉ ଘରେ କାମ ଛାଡିକି ତ ଆଉ କଲେଜ ସ୍କୁଲ ବି ଆସିପାରିବେନି ସେମାନେ ବି ଘରେ ରହିକି ଅନଲାଇନ କ୍ଲାସ କରିକି ବି ପାଠ ପଢିକି ବି ଆଗକୁ ଯାଇପାରୁଛନ୍ତି ନୁହଁ ଆମର ଯୋଉ ୱାରର୍କିଂ ଲେଡି ମାନେ ରହିଲେ ହାଉସ ୱାଇଫ ମାନେ ବି ରହିଲେ ସେମାନେ ବି ମାନେ ଘରେ ବସିକି ବି ପାଠ ପଢି ପାରୁଛନ୍ତି ଠିକ କଥା କହିଲି ନା? ମୁ କହିଲି ତମେ କେବେ ଅନଲାଇନ କ୍ଲାସ କରିଛ?
ହଁ ହଁ ପୁରା ଠିକ୍। କଟ କଲ
ମୁଁ କହିଲି ତମେ କେବେ ଅନଲାଇନ କ୍ଲାସ କରିଛ?
ହଁ ମୋର ମୋର ବି ପ୍ଲସ ଥ୍ରୀ ଚାଲି ହଁ ମୋର ବି ପ୍ଲସ ଥ୍ରି ଚାଲିଲା ସେଟାଇମରେ ଆମେ ବି କ୍ଲାସ କରୁ। ସେଇଥର ବି ଆମେ ବି ଏକ୍ଜାମ ଦେଇଥିଲୁ ଆମ ସେମିଷ୍ଟାର୍ ଟା ଆମେ ଅନଲାଇନ୍ ଦେଇଥିଲୁ ସେଇ ଫାଷ୍ଟ୍ ସେମିଷ୍ଟର୍ ଟା
ଆଚ୍ଛା କହିଲ ଅନଲାଇନ୍ ଏକ୍ଜାମ୍ ଦେଇଥିଲ ସେଟା ତମକୁ ଭଲ ଲାଗଥିଲା ନାଁ ଅଫ୍ ଲାଇନ୍ ସେମିତି କ୍ଲାସରୁମରେ ବସିକି ପରୀକ୍ଷା ଦିଅନ୍ତି ସେଇଟା ଭଲ ଲାଗୁଥିଲା?
ମୋ ଜାଣିବାରେ ତ ମତେ ଅନଲାଇନ୍ ଭଲ ଲାଗିଥିଲା ମାନେ କୋଉଠିକି ଯିବାକୁ ବି ପଡ଼ିବନି ଘରେ ମୁଁ ମୋର ରୁମରେ ଆରାମସେ ସେ ବସିଲି ମୁଁ ମୋର ନିଜେ ନିଜେ ଯାହା ପଢ଼ିଲି ନିଜେ ହିଁ ଏକ୍ଜାମ ଦେଲି ଆଉ ଦିଟା ଭଲ ଭଲ ଲାଗେ
ଭଲ କଥା କହିଲ କାହିଁକି ନା ସମସ୍ତଙ୍କର ତ ସୁବିଧା ରହୁନି ନା ସବୁବେଳେ କିଛି ନା କିଛି ଅସୁ ବିଧା ବି ଲାଗି ର ରହୁଛି ତ ସେ ସେଥିପାଇ ଅନଲାଇନ୍ ବି ଭଲ ଅଫଲାଇନ୍ ବି ଭଲ କିନ୍ତୁ ଦେଖିଥିବେ ଛୋଟ ଛୋଟ ପିଲାମାନେ ଅ କିଛି ବି ଶିଖି ପାରୁନାହାନ୍ତି ମାନେ ଯେତେବେଳେ ବି ଅନଲାଇନ୍ କ୍ଲାସ୍ ହଉଛି ପ୍ରାୟ ପିଲା କିଛି ସେଥିରୁ ଶିଖି ପାରୁନାହାନ୍ତି। ମାନେ ସେମାନେ ଶିକ୍ଷା ଠୁ ବହୁତ ଦୂରରେ ରହି ଯାଉଛନ୍ତି। ଯଦି ଆମେ ଅଫଲାଇନ୍ କ୍ଲାସ୍ କରୁଛନ୍ତି ତାହେଲେ କଣ ନା ପିଲାମାନେ ସାମ୍ନାସାମ୍ନି ଶିକ୍ଷକଙ୍କ ସାମ୍ନା ରେ ବସିଲେ ଆଉ ସାମ୍ନା ସାମ୍ନି ଭାବରେ ବି ଯାହା ବି ଡାଉଟ୍ ରହିଲା ଶିକ୍ଷକ ତାଙ୍କୁ ପଚାରିଲେ ପିଲା ବି ତାଙ୍କୁ ପଚାରିଲେ କିଛି ଆଉ ଅସୁବିଧା ବି ରହିଲାନି। ଦିଟା ଯାକ ଭଲ। ନୁହଁ? ହଁ ତେଣୁ ହଁ ଠିକ୍ କଥା। କାହିଁକି ନା ସବୁବେଳେ ଜିନିଷ ଖରାପ ଥାଏନି ସବୁ ଜିନିଷରେ କିଛି ଭଲ ବି ଥାଏ କିଛି ଖରାପ ବି ଥାଏ ନୁହଁ?
ପୁରାପୁରି ଠିକ୍ କଥା କହିଲ ସବୁଥିରେ ଭଲ ଅଛି ଖରାପ ଅଛି। ଆମ ଉପରେ ନିର୍ଭର କରେ।
ହଁ। ଆଉ ସବୁଠୁ ଅନଲାଇନ କ୍ଲାସ ର ସବୁଠୁ ମାନେ ଅସୁବିଧା କଣ ପ୍ରାୟ ଜାଗାରେ ନେଟ୍ୱୱର୍କ ଆସିନଥାଏ ବହୁତ ଅସୁବିଧା ହୁଏ ନେଟ୍ୱୱର୍କ ପାଇଁ ଯେତେବେଳେ ଆମ ବେଳେ କ୍ଲାସ ହଉଥିଲା ନା ସେତେବେଳେ ନେଟ୍ୱୱର୍କ ପାଇଁ ବହୁତ ଅସୁବିଧା ହଉଥିଲା ପ୍ରାୟ ପିଲା କଣ କରନ୍ତି ଗଛରେ ଚଢ଼ିକି ଗଛ ଉପରେ ବସିକି ନେଟୱାର୍କ ରେ ମାନେ ଅପେକ୍ଷା କରିକି କ୍ଲାସ କରନ୍ତି ଯୋଉଟା କି ଭଲ ନୁହଁ କାରଣ ପିଲା ଜଣେ ଯଦି ଆରାମ ସେ ବସି ପାରିବନି ପଢି଼ପାରିବନି ତାହେଲେ କେମିତି କ୍ଲାସ କରିବ ତ ଆମ ସମୟରେ ସେଇଭଳି ଅସୁବିଧାରେ ଆମେ ସମ୍ମୁ ସମ୍ମୁଖୀନ ହେଇଥିଲୁ ଯାହା ଫଳରେ ପିଲାମାନେ ଗଛରେ ଚଢି଼କି ପରୀକ୍ଷା ବି ଦେଇଥିଲେ ପେପର ପେନ୍ ନେଇକି ସେଇଠି ବସିକି ଲେଖିକି କ୍ଲାସ୍ କରିକି ଦେଇଥିଲେ ପରୀକ୍ଷା ସେଇଟା ଟିକେ ଅସୁବିଧା ହୁଏ କାରଣ ସମସ୍ତଙ୍କ ଜାଗାରେ ତ ଆଉ ନେଟୱାର୍କ ସୁବିଧା ରୁହେନି ନେଟ୍ୱୱର୍କ ପ୍ରୋବ୍ଲେମ୍ ତ ଥାଏ ପ୍ରତି ଜାଗାରେ ତ ସେଇଥିପାଇଁ ଟିକେ ଟିକେ ଅସୁବିଧା ହେଇଥାଏ ସେଇଭଳିଆ ଅଫଲାଇନ କ୍ଲାସ ବି ସେମିତି ବହୁତ ଦୂର ଜାଗା ଥାଏ ପିଲାମାନେ ବସ୍ ରେ ଯିବେ ପୁଣି ସେଠି ପହଞ୍ଚିବେ ଖର୍ଚ୍ଚ ବି ବଢି଼ ଯାଇଥାଏ ସମସ୍ତଙ୍କର ପ୍ରାୟ ନୁହଁ
ହଁ ହଁ ପୁରା ଠିକ କଥା କହିଲ ଏଇ ବି ହଁ ହଁ ପୁରା ଠିକ୍ କଥା କହିଲ। ଯାହା ହେଉ ମୋତେ ବହୁତ ଭଲ ଲାଗିଲା ଏ ବିଷୟରେ ଆଲୋଚନା କରିକି
ମତେ ବି ବହୁତ ଭଲ ଲାଗିଲା ଆଲୋଚନା କରିକି ତମ ସହିତ ମତେ ବି ବହୁତ ଭଲ ଲାଗ ଲା ତମ ସହିତ ଆଲୋଚନା କରିକି ଏଇ ବିଷୟରେ।
ହଁ ଠିକ୍ ଅଛି ଧନ୍ୟବାଦ ମୁଁ ରହୁଛି ଆଜ୍ଞା ମୁଁ ଏବେ ଯାଉଛି ଖାଇବା ପାଇଁ।